ହ୍ୟାଲୋ ହଁ ସାଙ୍ଗ ନମସ୍କାର। ଶୁଭ ସନ୍ଧ୍ୟା ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଆଉ କଣ କରୁଛ ବସିଚି।
ଆଉ ତମ ଆଡେ ବର୍ଷା ହେଇଛି କି ନାଇଁ?
ହଁ ବର୍ଷା ବୋଧେ ହେଇଥିଲା ମୁଁ ଶୋଇ ପଡିଥିଲି ତ ଜା
ଆଉ କଣ ଖାଇଛ?
ଖାଇଥିଲି ଖରାବେଳେ ଭାତ ଡାଲି। କଲରା ଚିପ୍ସ ଆଉ କଦଳୀ ଆଳୁ ଭଜା।
ସନ୍ଧ୍ୟା ସମୟ ପାଗ ବି ବହୁତ ଭଲ ଅଛି।
ହଁ। ହଁ ଥଣ୍ଡା ପାଗକୁ ଟିକେ ଗରମ ଗରମ ପକୁଡି।
ହୁଁ। ଲାଗି ଚା।
ନାଇଁ ଭଲ ଲାଗେନି ଫିର୍ ବି କେତେବେଳେ କେମିତି ପିଇଦିଏ।
ଆଜିକାଲି ଟିଭିି ଓ ଖବରକାଗଜ ରେ
ହଁ କୁହ କୁହ?
ଟିଭି ଆଉ ଖବରକାଗଜ କାଗଜରେ ହୃଦ୍ ଘାତ ବିଷୟରେ ବହୁତ ଶୁଣିବାକୁ ମିଳୁଛି ଟିକେ ଭଲ ଲାଗୁନି। କି ଆମେ ଏଥରୁ କେମିତି ରକ୍ଷା ପାଇବା କହିଲ ଦେଖି?
ଆରେ ଏଥିରେ ଭୟ କରିବାର କୌଣସି ଆବଶ୍ୟକ ନାହିଁ। ଭଗବାନ ଆମକୁ ଏତେ ସୁନ୍ଦର ହୃଦୟ ଦେଇଛନ୍ତି। ଯଦି ଆମେ ଟିକେ ସାବଧାନ ରହିବା ତାହେଲେ ଆମେ ଖୁସିରେ ହିଁ ରହିବା। ତେବେ ଆମ ହୃଦୟ ସବୁବେଳେ ସୁସ୍ଥ ରହିବ।
ସତରେ ତାହେଲେ ଆମେ ଦୈନନ୍ଦିନ ଜୀବନରେ କଣ ସବୁ କରିବା ଉଚିତ ଟିକେ ଭଲ ଭାବରେ ବତାଅ ତ?
ପ୍ରଥମେ ଆମେ ସବୁ ଠୁ ବଡ ଔଷଧ ହେଲା ମନ ଖୋଲି ହସିବା। ବେଶୀ ଟେନ୍ ସନ୍ ନବା କଥା ନୁହେଁ। ତୁମେ ଯେମିତି ସବୁବେଳେ ମଜାକ୍ କରୁଥାଅ। ଆଉ ଖୁସିରେ ରୁହ ସେମିତି ରହିଲେ ଅଧା ରୋଗ ସେମିତି ହିଁ ପଳେଇବ।
ସେଇଟା ବି ସତ କଥା ସବୁବେଳେ ମନ ହସିଲେ ଆଁ ତା ସବୁଠୁ ବଡ ଔଷଧ ହେଉଛି ସବୁଠାରୁ ବେଶୀ ଭଲ
କେବଳ ମନ ଯଦି ଦି ଆମର ଖୁସି ରହିଥିବ ନା ତାହେଲେ ପ୍ରାୟ ଅଧା ରୋଗ ହିଁ ଶରୀରରେ ନଥାଏ।
ଖାଦ୍ୟପେୟରେ କଣ କଣ ପରିବର୍ତ୍ତନ କରିବାକୁ ପଡିବ?
ଖାଦ୍ୟପେୟରେ କେବଳ ଆମେ ଆମ ମା ମାନଙ୍କ ହାତ ରନ୍ଧା ହିଁ ଖାଇବା ସବୁଠୁ ଭଲ। ବାହାରର ଜଙ୍କ ଫୁଡ ଖାଇବା କମ କରିଦେବା। ଖାଦ୍ୟରେ ଟିକେ କମ ତେଲ ଆଉ ମସଲା ଦେବା ଆଉ ହଁ। ସବୁଜ ପନିପରିବା ଏବଂ ତାଜା ଫଳ ଖାଇବା ଦ୍ଵାରା ହୃଦୟକୁ ବହୁତ ଶକ୍ତି ମିଳେ।
ସବୁଦିନ ଗୋଟେ ଫଳ ଖାଇଲେ ଦେହ ପାଇଁ ମଧ୍ୟ ଭଲ ହୋଇଥାଏ।
ହଁ।
ଆଉ ଗୋଟେ କଦଳି। ହଁ ଏଇତ ଯେମିତି ଆମେ ଏବେ ଚାଲୁଛେ ସେମିତି ପ୍ରତିଦିନ ସନ୍ଧ୍ୟାରେ କିମ୍ବା ସକାଳେ ଚାଲିବା। ତମ ଦେହ ଭଲ ନା?
ହଁ ଏକଦମ୍ ଠିକ୍ କଥା। ଦିନକୁ ଗୋଟଏ ଦିନରେ ଆମେ ଅତି କମରେ ତିରିଶ ମିନିଟ୍ ଯଦି ଚାଲିବା କି ଯୋଗ କରିବା ତାହେଲେ ଆମ ହୃଦୟ ପାଇଁ ବହୁତ ଫାଇଦା ଆଉ ରାତିରେ ଭଲ ନିଦରେ ଶୋଇବା ମ ତ ବହୁତ ଜରୁରୀ।
ହୁଁ। ତା ମାନେ ସ୍ଲିପିଙ୍ଗ କ ଚା ହେଲି ନାହିଁ।
ହଁ ନିହାତି। ରାତିରେ ମାନେ ଆମେ ଯଦି ଅଧିକ ରାତି ପର୍ଯ୍ୟନ୍ତ ଅନିଦ୍ରା ହଉଛନ୍ତି। ତ ଆମ ଦେହ ପାଇଁ ବହୁତ ଖରାପ ଇଫେକ୍ଟ ପକେଇବ।
ହୁଁ।
ଦେହ ଖରାପ ହବ ଖାଦ୍ୟ ଠିକ ସେ ଖାଦ୍ୟ ଠିକ୍ ସେ ହଜମ ହବନି। ଏମିତି ସବୁ ବହୁତ ପ୍ରକାର ଅସୁବିଧା ରହିବ।
ହଁ ଏସବୁ ତ ବହୁତ ସହଜ ପଜିଟିଭ କଥା ଅର୍ଥାତ ଭଲ ଖା ଟେନସନ ଫ୍ରିରୁ ଠିକ୍ ଟିକେ ପାଳନ କର ଆଉ ସୁସ୍ଥ ରୁ ହୁଁ। ଶୁଅ ଏବଂ ଆଜି ଠାରୁ ଏଇ ନିୟମ ମାନିବୁ ଆଉ ଘରେ ସମସ୍ତଙ୍କୁ ମଧ୍ୟ କହିବି।
ହଁ ବିଲକୁଲ ନିଜକୁ ଆଉ ନିଜ ପରିବାରକୁ ଭଲ ପାଇବା ହିଁ ସୁସ୍ ସୁନ୍ଦର ହୃଦୟରେ ସବୁଠୁ ବଡ ମୁ
ସେ ଆମ ସହଜ ଖାଇବା କଥା ନୁହେଁ। ଆଉ ବେଶୀ ବାହାର ଜିନିଷ ଜଙ୍କଫୁଡ଼ ଫାଷ୍ଟଫୁଡ଼ ସବୁ ଖାଇବା କଥା ନୁହେଁ ଯାହା ଖାଇବା କଥା ଘରେ ବନେଇକି ଖାଇବା କଥା ଘର ଲୋକ ବନେଇଲେ ଖାଇବା କଥା।
କିନ୍ତୁ ଏବେ ଲୋକମାନେ ଘର ଖାଦ୍ୟ ଛାଡିକି କିନ୍ତୁ ବାହାର ଖାଦ୍ୟ ହିଁ ଅଧିକ ଖାଉ ଛତି ଯୋଉଟା କି ଖାଇବା କଥା ନୁ
ହଁ।
ମଇଦାରେ ତିଆରି ଜିନିଷ ସବୁକୁ ଅଧିକ ସମୟ ଖାଇବା ଦ୍ଵାରା ମାନେ ଆମ ହୃଦଘାତର ସମ୍ଭାବନା ଅଧିକ ଥାଏ। କିନ୍ତୁ ଲୋକଙ୍କୁ କିଏ ବୁଝେ?
ସକାଳୁ ତିରିଶ ମିନିଟ୍ ସନ୍ଧ୍ୟାରେ ତିରିଶ ମିନିଟ ଚାଲିବା ନିହାତି ଦରକାର।
ହଁ ନିହାତି।
ସୁସ୍ଥ ଖାଦ୍ୟ ସୁସ୍ଥ ଜୀବନ ନାଇଁ।
ହଁ। ଆଉ ଯଦି ବି ପାରି ଯଦି ବି ପାରୁଛନ୍ତି। ସମୟ ବାହାର କରିକି କିଛି ସମୟ ସେ ତିରିଶ ମିନିଟ ହେଲେ ବି କିଛି ସମୟ ଯୋଗ କରି ଯୋଗ କରିଲେ ବି ଆହୁରି ଅଧିକ ଭଲ। ଶରୀର ପାଇଁ।
ସେତ ଏଇ ସବୁ ଜିନିଷ କଲେ ହିଁ ଆମେ
ମୋର କଣ ଆଇସ୍କ୍ରିମ୍ ଖାଇବାକୁ ଇଚ୍ଛା ହେଲା।
ଥଣ୍ଡା ପାଗରେ ଆଇସ୍କ୍ରିମ ଖାଇବାକୁ ଇଛା ହୁଏ।
ହଁ। ଥଣ୍ଡା ପାଗରେ କାହାର ଗରମ ଖାଇବାକୁ ଇଚ୍ଛା ହୁଏ କିନ୍ତୁ ମୋତେ ଥଣ୍ଡା ପାଗରେ ଥଣ୍ଡା ହିଁ ଖାଇବାକୁ ଇଚ୍ଛା ହୁଏ।
ହଉ ସାଙ୍ଗ ତମେ କଣ କରୁଛ କର କଣ କଥା ହବା ଆଉ ଗୋଟେ ଏକ ବିଷୟରେ ଟପିକ।
ଆଛା, ଠିକ୍ ଅଛି।
ପାଇଲି।
ହଁ।